ହ୍ୟାଲୋ ହଁ ମତେ ଶୁଭା ଯାଉଛି ତମକୁ ଶୁଭା ଯାଉଛି ତ ହୁଁ କୁହ
ତ ଆମେ ଥିଲେ ହରପ୍ପା ମହଞ୍ଜୋଦାର ର କଥାଠାରେ ତାପରେ ମୁଁ ତୁମକୁ କଳା ଓ ସ୍ଥାପତ୍ୟ ବିଷୟରେ ଜଣେଇଥିଲି
ହୁଁ।
ଏବଂ ଏହାପରେ ତୁମେ ଜାଣିଛ ଚୀନ ର ପରିବ୍ର ଯକ ମଧ୍ୟ ଭାରତ ଆସି ଏଠାରେ ବହୁତ ଅନେକ ପ୍ରକାରର ଅ ଖୋଜ ଖବର କରି ବିଭିନ୍ନ ପ୍ରକାର ଲିପି ମଧ୍ୟ ନେଇକି ଯାଇଥିଲେ ହଁ। ଏବଂ ଲିପି ଗୁଡିକ ମଧ୍ୟ ଆଜି ପର୍ଯ୍ୟନ୍ତ ଏକ ଅ ପାଠ୍ୟାଗାରରେ ସମସ୍ତ ଲିପି ସଂଗ୍ରହ କରି ରଖ କର କରି ରଖାଯାଇଛି ହଁ ତେଣୁ ସେଠାରେ ବିଭିନ୍ନ ପ୍ରକାର ଦସ୍ତାବିଜ ମଧ୍ୟ ଅଛି। ବୁଝିଲ ହଁ।
ଆଚ୍ଛା ଆମର ଗୋଟେ ଥିଲା ଅ। କି ଉ ଚମ୍ପା ଆନ୍ଦୋଳନ ଥିଲା ମନେ ଅଛି।
ଚମ୍ପାରନ୍ ଆନ୍ଦୋଳନ।
ଚମ୍ପାରଣ ଆନ୍ଦୋଳନ ବାସ୍ ମନ ଅଛି ତ।
ହଁ ମନ ଅଛି।
ହେଲେ କଣ ପାଇଁ ହେଇଥିଲା ସେଇଟା
ମୋର ମନେ ନାହିଁ ଆ ମତେ ଲାଗୁଛି ଚମ୍ପାରନ ଆନ୍ଦୋଳନ ହୁଏତ ଉଁ ବସ୍ତ୍ର ଉପରେ କିଛି
ବସ୍ତ୍ର ନା ଶ୍ରମି ଶ୍ରମିକ ମାନଙ୍କୁ ନେଇକି କିଛି ଗୋଟେ ହେଇଥିଲା।
ଉ ହଁ ହୁଏତ ଆମେ ତାର ସଠିକ ଆନ୍। ଅ ଉତ୍ତର ଜାଣିନେ ତେଣୁ ଆମେ ଏହି କଥାଟିକୁ ପରିବର୍ତ୍ତନ କରିଦେବା।
ହଁ ଠିକ ଅଛି।
ଆଚ୍ଛା ତୁମେ କୁହ ତୁମର ରାତ୍ରି ଭୋଜନ କେତେବେଳେ ଆରମ୍ଭ ହବ।
ହଁ ଏବେ ଯାଏ ହେଇନି ତ ମାନେ ହେବ ପରେ
ହ ଆଛା ତମ ମା ଆସିଲେଣି।
ଠିକ ଅଛି ତୁମ ରାତ୍ରି ଭୋଜନରେ କଣ କଣ ରହିବ?
ଅ ସନ୍ତୁଳା
ଠିକ ଅଛି ମୁଁ ସେହି ଝିଅଙ୍କୁ କଲ କରିଥିଲି।
ଆଚ୍ଛା।
ମୁଁ ପଚାରିଲି ତୁମ ନାମ ତପସ୍ଵିନୀ ତ ସେ କହିଲା ହଁ ମୋ ନାମ ତପସ୍ଵିନୀ ମୁଁ କହିଲି ଠିକ ଅଛି ତୁମେ ରୋଜାଲିନ୍ ସ୍ୱାଇଁଙ୍କୁ କଲ କରୁଛ କି ସେ କହିଲେ ହଁ ମୁଁ କରିଥିଲି କିନ୍ତୁ ସିଏ ଏବେ ମନା କଲେ ମୁଁ କହିଲି ହଁ କାହିଁକି ନା ତମ କଲ ଯୋଗୁ ଆମ ଦି ଜଣଙ୍କର ତିନି ତିନୋଟି ଏ ବା କ୍ଷତି ହୋଇସାରିଲାଣି। ତେଣୁ ଦୟାକରି ତୁମ୍ଭେ ଆଉ କଲ୍ କର ନାହିଁ। ସେ କହିଲେ ଆଚ୍ଛା ଠିକ ଅଛି ମୁଁ ଆଉ କରିବିନି ମୁଁ କହିଲି ହଁ। ଆଛା ତୁମେ ଜାଣି ହଁ
ହଁ କହୁନ କୁହ।
ତୁମେ ବଉଳା ଗାଈଙ୍କର କାହାଣୀ ଶୁଣିଥିଲ।
ହଁ ଶୁଣିଛି ହେଲେ ମନେ ନାହିଁ ଆଉ।
ବଉଳା ଗାଈ ଇ ଗୋଟେ ସେମିତି ଗୋଟେ ଗଉଡ ଥିଲା ଯାହା ପାଖରେ ଗୋଟେ ଗାଈ ଥିଲା ତା ନାମ ହଉଛି ବୋଳା ଗାଈ। ସିଏ ଯାଇନଥିଲା ଗୁ ଉଁ ଗୁମ୍ଫା ଭିତରେ ଗୋଟେ ବାଘର ଶିକାର ହେଇଯାଇଥିଲା।
ହଁ ହଁ ହଁ।
ହଁ ତ ତାପରେ ତା ଛୁଆ ବି ତା ସହ ଥିଲା।
ହଁ ଠି
ମନେ ଅଛି। ତା ଛୁଆ ମଧ୍ୟ ତା ସହ ଥିଲା ହୁଁ ସେମାନେ ଦି ଜଣେ ଯାଇଥିଲେ ଚରିବାକୁ ଏକ ବାଘ ତାଙ୍କ ଙ୍କ ସହ ଦେଖା ହେଲା ଏପରି ମୋର ଠିକ ସେ ମଧ୍ୟ ମନେ ନାହିଁ ମୁଁ ଯେତିକି ଜାଣିଛି ଆମ୍ ସେ କିଛି ଗୋଟେ ଚାଲାକି କରିଥିଲା ଯେପରିକି କହିଥିଲା ଯେ ତୁମୋ ଛୁଆକୁ ଖାଆ ନା ମତେ ଖାଇଦେ ହଁ ନା। ହ୍ୟାଲୋ।
ହଁ ହା
ମୋ କଥା ଶୁଭୁଚି ତ।
ହଁ ମତେ ଶୁବା ଯାଉଛି।
ଠିକ ଅଛି।
ଆଉ ଗୋଟେ କଥା ଥିଲା ଉ କଣ କହିବି? କହୁଥିଲି ହଁ କାଲି ଆମର ସେଇ ଯୋଉ ଖାତା ବିଷୟରେ ଥିଲା।
ଠିକ ଅଛି ଆଛା। ଅ ସେଇଟା କେବେ ନେବେ ମୁଁ ଜାଣିନାହିଁ କିନ୍ତୁ ତୁମେ ପ୍ରସ୍ତୁତ କରି ରଖିଥାଅ। ତୁମେ ପ୍ରସ୍ତୁତ କରି ଦେଇଛ। ହ୍ୟାଲୋ। ହ୍ୟାଲୋ।
ଲୋ।
ମୋ କଥା ଶୁଭୁଚି ତ।
ତମ କଥା ଶୁବା ଯାଉଛି ମୋ କଥା ତମକୁ ଶୁଭା ଯାଉଛି ତ।
ହଁ ଏବେ ଶୁଭା କଲା।
ହଁ ମାନେ ମୁଁ କହୁଛି କି ମୁଁ ପ୍ରସ୍ତୁତ କରିନାହିଁ ସେଇଟା ପାଇଁ ତ ତମକୁ ପଚାରିଲି ଆଉ ମତେ ତାର ସବୁ ମତକ ପଠାଇବ।
ଠିକ ଅଛି ମୁଁ ତୁମକୁ ସମ ସମସ୍ତ ବିବରଣୀ ତା ସମ୍ପର୍କରେ ପଠାଇଦେବି। ଆଁ କା କାଲି ରାତିରେ ମଧୁ ମଧ୍ୟ ମତେ ଏହି ସମ୍ପର୍କରେ ପଚାରିବାକୁ
ହଁ ମତେ ବି କରିଥିଲା ହେଲେ ମୁଁ ଶୋଇପଡିଥିଲି ମମି ଫୋନ ଉଠେଇ ଦିଲେ।
ହଁ ସିଏ ମତେ କହିଥିଲା ଯେ ରୋଜା ଶୋଇ ପଡିଲେଣି ମୁଁ କହିଲି ଠିକ ଅଛି ମୁଁ ତ ଏଇନା ରୁଟି କରୁଛି ତତେ ଦଉଛି ଏକ ଚିତ୍ର ତୁ ସେଥିରୁ ଦେଖି କରିଦେ ଆଜି ପୁଣି ଥରେ ମହାବିଦ୍ୟାଳୟ ଆସି ସିଏ ମୋ ଅ ମୁଣ୍ଡ ଟିକେ ଗରମ କରି ଦେଇଥିଲା।
କଁ ପାଇଁ?
ସେହି ସମ୍ପର୍କରେ ବାରମ୍ବାର ପଚାରୁଛି। ମୁଁ କହିଲି ତୁ ତୁମେ ତ ସମସ୍ତ ଶ୍ରେଣୀ ଅ ରେ ଅବସ୍ଥିତ ଥିଲ। ତେଣୁ ତୁମ ଧ୍ୟାନ କୋଉଠି ଥିଲା?
ହଁ।
ଯେତେବେଳେ ଆମକୁ ଅଁ ଉଁ ଏହି ଫୋନ୍ ରେ ଦେଖା ଯାଇଥିଲା। ସେତେବେଳେ ତୁମ ଧ୍ୟାନ କୋଉଠି ଥିଲା? ତାପରେ ସିଏ ହୁଁ ତା
ମତେ ବି ଆଜି ଶ୍ରଦ୍ଧା ମତେ ପଚାରିଥିଲେ କି ସରିଛି କି ମୁଁ କହିଲି ନା ସେଟା କରିନି। କିନ୍ତୁ ସମସ୍ତେ କଣ ଅଲଗା କରୁଛନ୍ତି। ମାନେ ଦେଖିଲି ସୁମନ୍ କୁ କି ଆ ସେ କିଛି ମାନେ ଗୋଟେ ଫର୍ଦରେ ରଖୁଛନ୍ତି କେବଳ ଗୋଟେ ଲାଇନ୍ ଟୁ ଲାଇନ୍ ଏମିତି।
ହଁ ସେମିତି ହିଁ ହେବ।
ସେମିତି ମାନେ ବୁଝିଲନି। ମୋର ସନ୍ଦେହ ଏଇଟା କି ଯେ ପୁ ପୁରା ଚାଲିଶ୍ ଟା ଯା ଯାକ ଆମକୁ ଫ-ଫର୍ଦ୍ଦ ଫିଲପ୍ ସରି ଫର୍ଦ୍ଦ ପୂରଣ କରିବାର ଅଛି ନା ମ୍ୟାମ୍ ଯେତିକି ଦେଇଥିଲେ ସେତିକି।
ସମ୍ପୂର୍ଣ୍ଣ ଚାଳିଶ୍ ଟି ଫର୍ଦ୍ଦ। ଚାଳିଶ୍ ଟି। ହଁ ପୂରଣ କରିବାର ଅଛି। ଗୋଟିଏ ଗୋଟିଏ ଧାଡିରେ ତାହା ପୂରଣ ହେବ।
ଆ ଠିକ୍ ଅଛି ତାହେଲେ।
ମୁଁ ତାହା ତୁମକୁ ପରେ ବୁଝାଇଦେବି। ଏବେ ଆମ୍ଭେ କି କିଛି ପର୍ବ ବିଷୟରେ କଥା ହବା। ତେଣୁ ତୁମର କୁମାର ପୂର୍ଣ୍ଣିମା କିପରି ପାଳନ ହୁଏ ତୁମ ଗାଁରେ।
ଫା ପ୍ରଥମେ ଆମେ ସକାଳୁ ଉଠୁ। ତ ସକାଳୁ ମାନେ ପୁରା ଚା ସୂର୍ଯ୍ୟ ନ ଆସିବା ପୂର୍ବରୁ ଯେତେବେଳେ ଟିକେ ରାତି ଭୋର୍ ଟାଇମ୍ ଯୋଉଟା କହଁନ୍ତି। ହଁ ତ ସେତେବେ ହଁ ଆମକ କୁ ଗାଧେଇକି ଆମୁକୁ ଆଞ୍ଜୁଳା ଟେକିବାର ଥାଏ।
ଆଞ୍ଜୁଳି ଟେକା ହଁ।
ହଁ ଆଞ୍ଜୁଳି ଟେକା ହବାର ଥାଏ। ତ ଆଞ୍ଜୁଳି ବି ଟେକା ହୁଏ ସାତେଟା ନହେଲେ ପାଞ୍ଚଟା ଫଳକୁ ନେଇକି।
ସାତ୍ ହଁ ଆମର ସାତଟି ଫଳକୁ ନିଆଁ ହୁଏ।
ହଁ ଆମର ସାତଟା ନହେଲେ ପାଞ୍ଚଟା ଯାହାହେଲେ ବି ଚଳିବ।
ତା ସହ କିଛି ଖଇ ମଧ୍ୟ ନିଆଁ ହୁଏ।
ତା ସହ ମଧ୍ୟ ଖଇ, ଖଇ ତ ରହିଥାଏ।
ହୁଁ।
ନିଆଁନ୍ ହୁଁ। ତ ତାପରେ ଟିକ୍ ହଁ ହୁଁ ତାପରେ ଦିନ ସାରା ତମର ବା ସେତିକି ହିଁ ମାନେ କଣ କହିବି? ଦିନ ସାରା ତମେ ସେଇ ଅରୁଆ ଯାହାବି ଖାଇକି ରହିବ ତାପରେ ସନ୍ଧ୍ୟା ବେଳକୁ ଚାନ୍ଦ ଚକଟା ହୁଏ। ଚାନ୍ଦ ସାଇଜ୍ ରୁହେ। ସେଠି ପୂଜା ହୁଏ ଚାନ୍ଦ ପାଖରେ। ତାପରେ ଫୁଣି ଆଞ୍ଜୁଳି ଟେକା ହେଇକି ଆଞ୍ଜୁଳି ଟେ ଏକା ହୋଇଥାଏ।
ଆମର ଆଚ୍ଛା ହଉ ତୁମେ କହି ସାର। ତାପରେ ମୁଁ ଆମର
ହଁ ତାପରେ ଆଞ୍ଜୁଳି ଟେକା ହୁଏ। ତାପରେ ଚାନ୍ଦରୁ ଟିକେ ନେଇକି କବାଟ କଣରେ ଲୁଚେଇକି ଖାଆଁନ୍ତି। କାହିକିଁ ନା ଚାନ୍ଦ ନ ଦେଇକି
ହଁ ହଁ ବା ବାକି ତୁମର ସେଥିରେ କେଉଁ କେଉଁ ଫଳ ବ୍ୟବହାର ହୁଏ?
ଆମର ପିଜୁଳି, ନଡି଼ଆ, କମଳା। ଆଉ ଗୁଆ। ଆଉ ଆ ଆଖୁ, ଆତ।
ହୁଁ ବିଭିନ୍ନ ପ୍ରକାର ଅ ଫଳ ଥାଏ କିନ୍ତୁ, ସାତ୍ ସାତଟି ମୁଖ୍ୟ ଫଳ ଥାଏ।
ହଁ।
ଆମର ମଧ୍ୟ ଆମେ ସକାଳୁ ଉଠୁ।
ହଁ।
ସମସ୍ତଙ୍କ ପାଇଁ ନୂତନ ପୋଷାକର ବ୍ୟବସ୍ଥା କରାଯାଇଥାଏ। ସମ୍ପୂର୍ଣ୍ଣ ନୂତନ ପୋଷାକ ପିନ୍ଧି ଗାଧୋଇ ପାାଧୋଇ ସ ଭୋର ଚାରଟା ରୁ ଆମର ଆଞ୍ଜଳି ଟେକା। ନୀତି ଆରମ୍ଭ ହୋଇଥାଏ। ତାପରେ ଆଞ୍ଜୁଳି ଟେକୁ ଯେପରି ତୁମେ କହିଲ ଖଇରେ ସାତ ପ୍ରକାର ଫଳ। ରଖା ହ ବି ପ୍ରଥମେ ଅ ଅ କିଛି ଆରମ୍ଭରେ ଯେପରି ପୂଜା କରନ୍ତି ସେପରି ଅ ନିୟମ କରି ତାପରେ ଆଞ୍ଜୁଳି ଟେକି ଥାଉ ସେତେବେଳେ ଆମେ ଆ ସେତେବେଳେ ଆମେ ଅ ମାନେ ଅ ଅସ୍ତ ହେଉଥିବା ଅ ଚାନ୍ଦଙ୍କୁ ଅଞ୍ଜଳିଟାକୁ। ତାପରେ ସନ୍ଧ୍ୟା ବେଳେ ଉଦୟ ହଉଥିବା ଚାନ୍ଦକୁ।
ଓଲ
ଁ ମୁଁ କହିଲେ କି ନାଇଁ ନାଇଁ ସନ୍ଧ୍ୟା ବଧା ବେଳେ ଉ ଉଦୟ ହୁଅନ୍ତି ନା ଚାନ୍ଦ।
ହଁ ହଁ।
ଆଉ ସକାଳୁ ସକାଳୁ ତ ଅସ୍ତ ହୁଅନ୍ତି ନା ଚାନ୍ଦ। ଇଏ ସୂର୍ଯ୍ୟ ନୁହନ୍ତି ନା ଆଛା। କଇଲ ସୂର୍ଯ୍ୟର ପ୍ରତିଶବ୍ଦ?
ସୂର୍ଯ୍ୟ ରବି। ପ୍ରତାପ।
ହଁ।
ଦିବାକର।
ହଁ।
ଆଉ ଆ ଆହୁରି ବହୁତ କିଛି ଅଛି ଯୋଉଟା ମନେ ପଡୁନି।
ଠିକ ଅଛି ମତେ ମଧ୍ୟ କିଛି ପଚାର।
ହଁ ଜଳର ଜଳର କୁହ।
ନିର ପାଣି ଉ ଆଉ କିଛି ମନେ ନାହିଁ।
ଆଛା ଆଉ କୁହ ଇନ୍ଦ୍ରରାଜଙ୍କୁ କଣ କୁହନ୍ତି? ମାନେ ସିଏ କେଉଁ ଦେବତା ଭାବରେ ପରିଚିତ?
ହଁ। ଇନ୍ଦ୍ର ରାଜ ତ ଆମର ଅ ବ ବର୍ଷା ଏବଂ ବିଜୁଳି ଦେବତା ରୂପେ ପରିଚିତ। ହ।
ଅ ଇନ୍ଦ୍ର ଦେବତାଙ୍କୁ ଇନ୍ଦ୍ର ଦେବ ସ ସବୁ ଦେବତାଙ୍କ ମଧ୍ୟରେ ମଧ୍ୟ ଇଏ ନା।
ଇ ଉ ଉ ବୁଝିପାରିଲନି।
ମାନେ ସେ ଉ ଉ କିଛି ନାହିଁ ଛାଡା। ଆଉ କହୁଥିଲି ଟିକେ ରୁହ ମୁଁ ସମୟ ଦେଖିଦିଏ ନନେ ହେଇଗଲାଣି ଟାଇମ ହେଇଗ ମୁଁ ରଖୁଛି।